ହଁ କୁହନ୍ତୁ ହାଲୋ? ଉଁ କଣ କରୁଚନ୍ତି? ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହଁ ହଁ। ହ୍ୟାଲୋ କୁହନ୍ତୁ ଶୁଭୁଚି।
ମୁଁ କହିଲି କେମିତି ଅଛନ୍ତି ମ୍ୟାଡ଼ାମ।
ହାଲ ହଁ ଭଲ ଭଲ ଅଛନ୍। କଣ କରୁଛନ୍ତି। ହଁ ଖିଆ ପିଆ ସରିଲା ଆଉ ଏବେ।
ଆପଣ କଣ କରୁଚନ୍ତି।
ଖାଇବା ପିଇବା ସରିଲାଣି ଆଉ। ଭାତ ଭାତ ଡାଲମା। ଆଉ ପଣସ ଯୋଉ କଦଳୀ ଭଜା। ପୋଟ ଆଳୁ ଭଜା ଆଉ ନଡିଆ ଚଟଣି।
ହଁ ଆଉ ଆପଣଙ୍କ ସିଆଡେ ପାଗ କେମିତି ହେଇଛି।
ପାଗ ସକାଳୁ ତ ଖରାପାଗ ହେଇଥିଲା ଏଇ ବାରଟା ବେଳ ଠାରୁ ମେଘୁଆ ପାଗ ହେଇଛି। ବର୍ଷା ନାହିଁ କିନ୍ତୁ ମେଘୁଆ ପାଗ କରିଚି ଆଉ। ଆପଣଙ୍କ ଆଡେ।
ସେମ୍
ଆପଣ ଖିଆ ପିଆ ସରିଲାଣି। ଅହ।
ନାଇଁ ନାଇଁ ମୁଁ ଖାଇନି ଆଉ ଆପଣଙ୍କ ସିଆଡେ ଖେଁ ସିଆଡେ କଣ ପ୍ରସିଦ୍ଧ ଜାଗା ଅଛି ବୁଲିବା ପାଇଁ।
ବାପା। ପ୍ରସିଦ୍ଧ। ଆମର ତ ଏଠି ଭୁବନେଶ୍ୱରେ ଏଠି ଲିଙ୍ଗରାଜ ମନ୍ଦିର। ଆଉ ଭୁବନେଶ୍ବରେ ତ ସବୁ ମନ୍ଦିର ଆଉ। ଆମର ଭୁବନେ ଭୁବନେଶ୍ବର ନୁହେଁ ଆମର ଭିତରକୁ ଟିକେ। ଆପଣ ରୋଷେଇ ବାଷ କଣ କରିଚନ୍ତି ଆଜି। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ସୁଭୁଚି। ଚି ହଁ ହଁ ଶୁଭିଲା। ମୁ କହିଲି ରୋଷେଇ କଣ କରିଚନ୍ତି ଆଜି।
ରୋଷେଇ ଆଜି ତ ଭେଜ୍‌ ହେଇଛି ଡାଲି ଆଉ ଶାଗ ଭଜା ପନିର୍।
ହୁଁ ହୁଁ ଖାଇବା ପିଇବା କେତେ ବେଳେ ହବ।
ହେଇନି ହବ ଆଉ।
ଆଉ ଆପଣ ଘରେ କିଏ କିଏ ଅଛନ୍ତି।
ଘରେ ମା ଦିଦି।
ହୁଁ।
ଝିଆରି ପୁତୁରା ଏମାନେ ଅଛନ୍ତି ଆପଣଙ୍କର ହଜ୍‌ବ୍ୟାଣ୍ଡ ଅଛନ୍ତି ଝିଅ ଅଛି।
ହୁଁ ମୋର ବି ସେଇଆ ସ୍ଵାମୀ ଝିଅ ଦି ଜଣ ଶାଶୁ ଶଶୁର ଆଉ।
ହୁଁ ହୁଁ।
ଉଁ ଝିଅ କେତେ ବର୍ଷର।
ଝିଅ ଚାରି ବର୍ଷ ମାନେ ଚାରିରେ ପଡୁଛି ଷ୍ଟାଣ୍ଡାଡ଼ ଫୋର୍। ଆଠ ନଅ ବର୍ଷ ହେଲା।
ମୋ ସାନ ଝିଅ ବି ସେଇଆ ଷ୍ଟାଣ୍ଡାଡ ଫୋରରେ ପଡୁଛି ଷ୍ଟାଣ୍ଡାଡ ଫୋର୍ ହେଲା ଆଉ। ବଡ ଝିଅର ପ୍ଲସଟୁ ସରିଛି ଆ ସାନ ଝିଅର ଫୋର ହେଲା ଆଉ। ଆପଣଙ୍କର ଗୋଟେ ଝିଅ।
ଆଜ୍ଞା।
ଆଉ କଣ ପନିପରିବା କଣ ଲଗାଲଗି କରିଛନ୍ତି?
ପନିପରିବା ଆମର କାକୁଡି ଲାଗିଚି ଜହ୍ନି ଲାଗିଚି। ଆଉ ଭେଣ୍ଡି ଲାଗିଛି ବିଲାତି।
ହୁଁ-ଉଁ। ହ ଆମର ଏଇ ଜହ୍ନି ଆଉ କୁନ୍ଦୁରି ଲାଗିଛି।
ନିଜେ ଚାଷ କରିକି ଖାଇଲେ ମାନେ ପନିପରିବା ଭଲ ଆଉ ଏବେ ଯୋଉ ଦୋକାନରେ ସବୁ ମିଳୁଛି ବହୁତ ସାର ଆଉ କୀଟନାଶକ ଔଷଧ ପକଉଛନ୍ତି। ଇଏ ତେ ପୁରା ଦେହପା ଖରାପ ହଉଛି ଆଉ ମେଡିକାଲ୍ ଆଣିବେ।
ହୁଁ-ଉଁ-ଉଁ ଆଜିକାଲି କୋଉ ପନିପରିବାରେ ଏତେ ଯୋଉ ସାର ପଡୁଛି କିଛି ଟେଷ୍ଟ ଅଛି? କୋଉ ତରକାରୀପତ୍ର କିଛି ଟେଷ୍ଟ
ସେସବୁ ପନିପରିବା ହଉଥିଲା ଏବେ ଆଉ ସେମିତି କଣ ହଉଚି। ଏବେ ତ ସବୁଥିରେ ବଢିବା ପାଇଁ ଯୋଉଟାରେ ନ ପାଚୁଛି ତାକୁ ଜବରଦସ୍ତ ପ ପଚେଇବା ପାଇଁ ବି ଉଁ ସ୍ପ୍ରେ ମାରି ଦଉଛନ୍ତି। ହେଲେ ଏହା ଦ୍ଵାରା ମାନେ ଲୋକଙ୍କର ବହୁତ କ୍ଷତ୍
କ୍ଷତି ହଉଛି ହଁ ଦେହ ଖରାପ ହଉଛି।
ସେମାନେ ତାଙ୍କର ଫାଇଦାରେ ବିକିବା ପାଇଁ ତାଙ୍କର ଇଏ କରୁଛନ୍ତି ଯେ ସଫର ହଉଛନ୍ତି
ଯିବ
ହଁ ଲୋକମାନେ ସଫର ହଉଛନ୍ତି ଆଉ।
ଆଉ ଖାଇବାକୁ କଣ ଭଲ ଲାଗେ?
ଖାଇବାକୁ ମୋତେ ନନଭେଜରେ ଚିକେନ। ଭଲ ଲାଗେ ମାଛ, ଅଣ୍ଡା, ଆପଣଙ୍କୁ?
ମୋର ସେ ମାଛ, ମାଛ ଅଣ୍ଡା।
ଆପଣ, ଆପଣଙ୍କର ସେଠି କଣ ଫେମସ୍ ଖାଇବା ଅଛି? ପ୍ରସିଦ୍ଧ ଯୋଉଟା କି ବେଶୀ, ଖାଆନ୍ତି ସମସ୍ତେ।
ଆମର
ରଜ କେମିତି କଣ ପାଳନ କଲେ?
ହଁ ରଜ ଭଲରେ କଟିଲା ଆଉ। ଆମର ଡାଲମା ଏପଟେ ଭଲ ଖାଆନ୍ତି, ଡାଲମାଟା। ହ୍ୟାଲୋ।
ଡା ଡାଲମାଟା ଆପଣଙ୍କର।
ପ୍ରସିଦ୍ଧ କଣ ଆମର ଏପଟ ତ ସାଇଡରେ ହ୍ୟାଲୋ।
ଆଜ୍ଞା କୁଅନ୍ତୁ।
ହଁ ଡାଲମାଟା ଟିକେ ହଁ, ହଁ କୁହନ୍ତୁ, ଡାଲମାଟା ଟିକେ ଖାଇବାକୁ ଭଲ ଲାଗେ ଘରେ ଘରେ ଟିକେ ଡେଲି ଟିକେ ଡାଲମା ହୁଏ ବେଶୀ ଆଉ ଏପଟେ ସାଇଡ଼ରେ ଆଉ। ଆଉ ରଜ ମହୋତ୍ସବ ତ ଏବେ ଯୋଉ ମହୋତ୍ସବ ହଉଛି। ହୁଁ, ମହୋତ୍ସବ ହେଲା ଏ ବର୍ଷ। ସବୁଆଡେ। ଆମର ବି ଏପଟେ ହେଇଥିଲା, ଚାରି ପାଞ୍ଚ ଦିନ ଧରିକି ପାଳନ ହେଲା। ସବୁ ପ୍ରତିଯୋଗିତା ରହିଥିଲା, ଶଙ୍ଖ ଫୁଙ୍କା, ହୁଳହୁଳି। ପୁଚି ଖେଳ ଆଉ ହୁଁ-ଉଁ-ଉଁ ପି ପିଠାପଣା କିଏ କେତେ ପ୍ରକାର ସବୁ ନେଇକି ଯିବେ, ଛୋଟ ପିଲାମାନଙ୍କର ଡ୍ୟାନ୍ସ ପ୍ର ପ୍ରତିଯୋଗିତା ଉଁ-ଉଁ ଆଉ ସବୁ ମହୋତ୍ସବରେ ସେଠି ଦୋକ୍ ଦୋକାନ ବଜାର ସବୁ ପଡିଥିଲା, ଦୋଳି ଆଠ ଦଶଟା ଲାଗିଥିଲା। ଅଁ ଖାଇବା ଜିନିଷ ବି ସବୁ ଦୋକାନ ପଡିଥିଲା, ଏମିତି ହେଇକି ଭଲସେ ରଜ ମହୋତ୍ସବ ସେଠି ପାଳନ ହେଲା ଆମେ ବୁଲିବାକୁ ଯାଇଥିଲୁ, ଲାଷ୍ଟ୍ ଦିନ ସବୁ ପ୍ରାଇଜ୍ ଦିଆ ହେଲା। ଏମିତିରେ ହେଲା ଆଉ। ରଜ ପାନ ବି କିଏ କେତେ ଟା ଭାଙ୍ଗି ପାରିବ ସେ ପ୍ରତିଯୋଗିତା ଥିଲା। ହୁଁ ଏଇଆ ଆଉ ଆପ ଆପଣ କେମିତି ପାଳନ କଲେ?
ଆମ ତ ଏପଟେ ବହୁତ ବଢିଆ ହେଇଥିଲା ରଜମହୋତ୍ସବ ଆମର ପଟେ ଦୋଳି ଲାଗି ଥିଲା ତାପରେ ଆ ସବୁ ବାହାରୁ ବି ଆସିଥିଲେ, ରଜ ମହୋତ୍ସବ ବି ହେଇଥିଲା ଆଉ ଯୋଉ ମାନେ ମ୍ୟାରେଡ ମ୍ୟାରେଡ ମ୍ୟାରେଜ କରିଛନ୍ତି ଯୋଉ ମାନେ ହୁଁ
କଣ କଲେ ମ୍ୟାରେଜ କରୁଛନ୍ତି ସବୁ
ମ୍ୟାରେଜ ପରସନ ଯୋଉମାନେ ସବୁ ବାହା ହେଇ ଯାଇଛନ୍ତି, ସେମାନେ ସବୁ ଆସିଥିଲେ ଗାଁ କୁ। ଆଉ ବୁଲାବୁଲି ବହୁତ ମଜା କଲେ ସବୁ ଆଉ ଖାଇବା ପିଇବା ଡ୍ୟାନ୍ସ ଫ୍ୟାନ୍ସ ତାପରେ ଦୋଳି ଫୋଳି ଖେଳିଲେ ସବୁ ରଜ ତିନି ଦିନ ତ ସେଇଟା ନ ଖାଇଲେ ଆଉ ରଜର କଣ ମଜା ହୁଏ
ମୂଲ୍ୟ ନାହିଁ
ଅଧୁରା ରହିଯାଏ ରଜ ଟା
ଆଉ ପିଠା କରିଥିଲେ ଘରେ।
ପିଠା ଆମର ହେଇଥିଲା ମଣ୍ଡା ପିଠା ପୋଡ଼ ପିଠା ଚକୁଳି ପିଠା ତାପରେ କାକରା ପିଠା ଏଇତ ପୋଡ଼ପିଠା ଟା ଫେମସ
ହଁ ରଜ ତ ପୋଡ ପିଠା ଆଉ ପାନ ଆଉ
ହଁ କମ୍ପଲସରି ରଜରେ କିଛି ପିଠା ହଉ କି ନ ହଉ ପୋଡ ପିଠାଟା ହବ।
ହଁ। ଆଉ ପାନ ତ ଚାରିଆଡେ ବିକ୍ରି ହଉଥିବ ରଜ ପାନ।
ପୋଡ ପିଠା ଟା ତ ସବୁବେଳେ କରିକି ଖାଇବା ମାନେ ହେଇନି ସେଇ ରଜ ଟାଇମ ରେ ହିଁ ସେଇଟା କିଛି ଟି ଜିନିଷ ଥାଏ ଯୋଉଟା କି କି ଆମର ଆମର ଧର ପର୍ବପର୍ବାଣି ହେଲା ସେଇ ପର୍ଟିକୁଲାର ସେଇ ଇଏରେ ସେଇ ଜିନିଷଟା ଗଲେ ଭଲ ଲାଗେ।
ସେଇଦିନ ଅଲଗା ଟାଇମ ରେ ଆମେ ଏ ପିଠା କଲେ କଣ ଭଲ ଲାଗିବ ଯୋଉ ଦିନରେ ଯାହା ଯୋଉ ପର୍ବପର୍ବାଣି ରେ
ଏଣ୍ଡୁରି ଠା ଯେମିତି କି ଆମେ ଅଷ୍ଟଙ୍ଗୀ କିନା ଅଷ୍ଟଙ୍ଗୀରେ ଯେମତି କି ଆଉ ହଳଦୀ ପତ୍ର ବି ତ ଅଲଗା ଟାଇମ ରେ ତ ମିଳିବନି ତାପରେ ସେଇଟା ଅଲଗା ଟାଇମ ରେ ଭଲ ହିଁ ଲାଗିବନି ବାସ୍ନାଟେ ବି ଆସିବନି
ହ ହଁ ସେଇଆ।
ଆଜ୍ଞା।
ଝିଅ ସ୍କୁଲ ଯାଇଛି ହ୍ୟାଲୋ
ଝିଅ ଆଜି ଶୋଇ ପଡ଼ିଥିଲା ସିଏ ଆଜି ଯାଇନି ସ୍କୁଲ ଶୋଇ ପଡ଼ିଥିଲା।
ହୁଁ ହୁଁ
ଛୋଟ ଛୁଆ ତ ନିଦ ହେଇଯାଇଛି ତାକୁ ମୁଁ ଖାଇଥିଲି ପରଟା ଭଜା।
ହୁଁ ବି ସେଇୟା ପରଟା ଭଜା ଖିଆ ହେଇଥିଲା ହଁ ଘରେ ସମସ୍ତେ ଭଲ ଅଛନ୍ତି ଭଲ ଅ ଅଛନ୍ତି ହଁ ଆପଣଙ୍କ ଘରେ ବି ଭଲ ଅଛି
ଆଗକୁ କଣ ଆଗକୁ କଣ ଆପଣଙ୍କର ଇଚ୍ଛା ମାନେ କୁଆଡେ ବୁଲି ଯିବା ପାଇଁ କି କଣ ଓଡିଶା ବାହାରରୁ କି
ନା ଏ ସେମିତି ଇଛା ଥିଲେ ବି ପ୍ଲାନିଂ ହେଇପାରୁନି ଆଉ ଯିବା ପାଇଁ ଆଉ ଆଉ
ଆଗକୁ ତ ଆସୁଛି ଆମର ରଥଯାତ୍ରା
ରଥଯାତ୍ରା ହଁ ହ ରଥଯାତ୍ରା ଯେ ହୁ ନ ଇଚ୍ଛା ଥିଲେ ବି ଏତେ ପ୍ରବଳ ଭିଡରେ ଛୋଟ ଛୁଆଙ୍କୁ ନେଇ ତ ଯାଇ ଛାଡିକି ଯାଇହବନି କି ନେଇକି ବି ଯାଇହବନି ଆଉ ଅଲଗା ଟାଇମରେ କେବେ ଯିବା ଯଦି ହବ ରଥଯାତ୍ରାରେ ଆମେ କେବେ ଯାଉନି ସେଇ ଭିଡ ସକାସେ ହ୍ୟାଲୋ ଆପଣ ଯାଆ ନ୍ତି
ଆଜ୍ଞା! କୁହନ୍ତୁ।
ନ୍ତି
ହଁ, ମୁଁ ଯାଏ ହେଲେ ରଥଯାତ୍ରାରେ କେବେ ଯାଏନି। ରଥଯାତ୍ରାରେ କେବେ ଯାଏନି ଏତେ ଭିଡରେ।
ପ୍ରବଳ ଭିଡ ହୁଏ ଚାପି ଚୁପି ପକେଇବେ ପୁରା।
ହଁ, କିଛି ତ ଦେଖିହବନି ଖାଲି ଚାପି ଚୁପି ହେଇକି ଲୋକ ଇଏ ହେବେ ଆଉ ଉହୁଁ ଆଉ ରୋଷେଇ କରିବାକୁ କଣ ଭଲ?
ଆଉ
ଲାଗେ?
ମତେ ଚିକେନ ଭଲ ଲାଗେ କରିବା ପାଇଁ ସବୁ ରୋଷେଇ ଭଲ ଲାଗେ ମତେ କେବଳ ମଟନ୍ ଟାକୁ ଛାଡି
ଉଁ ହୁଁ ମଟନ ଖାଆନ୍ତି ନା ନାହିଁ? ଯିବା ଆସିବା ଓହୋ! ସେଥି ଲାଗି
ହଁ, ଠିକ୍ ଅଛି।
ହଁ, ହଁ ରଖନ୍ତୁ। ହଁ, ସମୟ ବାହାର କରି ଯିବା ଆଉ।